ହ୍ୟାଲୋ।
ନମସ୍କାର ସାର୍- ନମସ୍କାର ସାର୍।
ହଁ କହ
ଏ ମୁଁ ଆପଣଙ୍କୁ ଏ ହଁ ଆପଣଙ୍କୁ ମୁଁ
ଆପଣ ପରା କଲ୍ କରିଥିଲେ କହୁଥିଲେ ମେସେଜ କରିଥିଲେ ଏଇ ବିଷୟରେ କଣ କହିବେ କହୁଥିଲେ?
ହଁ ହଁ, ମୁଁ ଆପଣଙ୍କୁ ମେସେଜ କରିଥିଲି ଆଜ୍ଞା ଏ ବିଷୟରେ ଆମର ଗୋଟେ ନୂଆ ପସ୍ ଆସିଛି ଆଜ୍ଞା। ଜଗନ୍ନାଥ ୟୁନିଭର୍ସିଟିରେ ଆପଣଙ୍କୁ ଫୋନ କରିଛି ଆଜ୍ଞା।
ୟୁନିଭର୍ସିଟି ତରଫରୁ ଆପଣଙ୍କୁ କଲ୍ ଆସିଛି।
ମୁଁ ଆପଣଙ୍କୁ ଫୋନ୍ କରିବି ଜଗନ୍ନାଥ ୟୁନିଭର୍ସିଟିର ଆପଣ ଯଦି ଏ ଆଇ ଆପ- ବିଷୟରେ ଯଦି ଜାଣିବାକୁ ଚାହାନ୍ତି ବା ପଢ଼ିବାକୁ ଚାହାନ୍ତି। ମୁଁ ତା ବିଷୟରେ ଆପଣଙ୍କୁ- ବ ବୁଝେଇବାକୁ ଚାହିଁଛି।
ଓ ଆଚ୍ଛା ଆଚ୍ଛା। ଆପଣ ତାହେଲେ ଏଇ କୋରସ ମାର୍କେଟ ରେ ଆସିଗଲାଣି ଆପଣ ତାେ ମତେ କହୁଛନ୍ତି ଯେ, ଆସିକି କୋରସ କରିବା ପାଇଁ।
ଆଜ୍ଞା।
ଆଛା ଆପଣ
ଯଦି ଆପଣଜାଣିବାକୁ ଚାହାନ୍ତି ମୁଁ ଆପଣଙ୍କୁ ପୁରା ଡିଟେଲ ବୁଝେଇ ଦେଇପାରିବି ଆଜ୍ଞା।
ଆଜ୍ଞ ଆଜ୍ଞା ଡିଟେଲସ ଟିକେ କୁହନ୍ତୁ।
ଆଜ୍ଞା ଦେଖନ୍ତୁ, ଆମର ଜଗତସିଂହପୁର ଜଗନ୍ନାଥ କଲେଜରେ ଆମ ଆପଣଙ୍କର ଡାଟା ଆନାଲିଟିକ୍ସ ପାଇଥନ୍ ଗରସ ଏବଂ ଡାଟା ଡାଟା ସଫ୍ଟୱେୟାର୍ ଏବଂ ଆପ୍ ମ୍ୟାନେଜମେଣ୍ଟ ବିଷୟରେ ଆପଣଙ୍କ ସବୁ ଏ କୋର୍ସ ବିଷୟରେ ଆପଣଙ୍କୁ ସବୁ ବୁଝା ଯାଏ ଆଜ୍ଞା। ଆଉ କ୍ଲଲିଟି ମ୍ୟାନେଜମେଣ୍ଟ ଉପରେ ଆପଣଙ୍କର ଗୋଟେ ଗଭୀର ତାର ବିଷରେ ଗୋଟେ ବହି ଅଛି ଆଜ୍ଞା ଆପଣ ଆମ ୱେବସଟ ଯାଇକି ଦେଖିପାରିବେ ଆଜ୍ଞା। ଆଉ ଆମ କ୍ୟାମ୍ପସ୍ ଭିତରେ ଆପଣଙ୍କୁ ହଣ୍ଡ୍ରେଡ଼୍ ପରସେଣ୍ଟ ପ୍ଲେସମେଣ୍ଟ ମିଳିବ ସେଇଟା ଆମେ ଯୋଗାଯୋଗ- ଆପଣ ପୁରା ମାଧ୍ୟମରେ ଆପଣଙ୍କୁ ଦେଇ ଦେଖେଇଦବୁ। ଆଉ ଆପଣଙ୍କ ଫାଷ୍ଟ ସାଲରୀ ପ୍ୟାକେଜ୍ ହିସାବରେ ଆପଣ ନିହାତି ତିରିଶରୁ ବତିଶ ହଜାର ଭିତରେ ଯିବେ। ଯେ କମ୍ପାନୀର ହେଉ ଫ୍ରେସର ହଉ ଆପଣ ସେଇଠି କିନ୍ତୁ ଛଅ ମାସ ଟ୍ରେନିଂ ନେବେ ଆଜ୍ଞା। ଆଉ ଆମର ହଷ୍ଟେଲ ଖର୍ଚ୍ଚ ଖର୍ଚ୍ଚ ହଉଛି ତାର ଅଲଗା ସେଇଟା ଆପଣଙ୍କୁ ଏଗାର ହଜାର ଟଙ୍କା ଆପଣଙ୍କୁ ଦେଇ ପଡିବ। ଫାଷ୍ଟଫୁଡ ଓ ଆମର ହଉଛି ଛଅଟା ସେମିଷ୍ଟାର ଓ ଆପଣଙ୍କର ଏଇଠି- ଟିନ୍ ଅଛି ଆଜ୍ଞା ଆପଣଙ୍କୁ ଶୁଦ୍ଧ ଖାଇବା ମିଳିବ ଯେମିତି ଆପଣ ଖାଆନ୍ତି। ଆଉ ଆପଣଙ୍କୁ ସେଇଟା ମାସକୁ ମାସ ତେତିଶହ ଟଙ୍କା ଦେଇତେ ପଡ଼ିବ ଆଜ୍ଞା। ଆଉ କିଛି ଯଦି ଆପଣଙ୍କ ଅସୁବିଧା ହେଲା ବା ଆପଣଙ୍କର କିଛି ପଇସା ପ- ଅସୁବିଧା ହେଲା ଆମର ଏଠି ଆଜ୍ଞ ସରକାରୀ ସରକାରୀ ତରଫରୁ ଆପଣଙ୍କୁ ସ୍କଲାରସିପ୍ ମିଳୁଛି ମେଧାବୀ ସ୍କଲାରସିପ୍ ଆଉ ଏ ଟେନ୍ କ୍ଲାସ୍ ସ୍କଲାରସିପ୍ ଆପଣଙ୍କ ଦିଆଯାଉଛି ଆଜ୍ଞା ଆପଣ ସେଠାରେ ବି ଆପଣଙ୍କୁ ଯୋଗାଯୋଗ କରିଲେ। ଆମର ସେ ସ୍କଲାରସିପ୍ ଆପଣଙ୍କ ଆବେଦନ କରିଦେଇପାରିବ। ଆପଣ ଏଇ ଏଇଥିପାଇ ଇଚ୍ଛୁକ କି?
ସାର୍ ଦେଖୁନ ଆପଣ ତ ଏତେ ସବୁ କଥା କହିଲେ ମୁଁ ତ ଏଇ ବିଷୟରେ ଏତ କିଛି ଜାଣିିଥିଲି ନି। ତଥା ବିି ମୁଁ ଆପଣଙ୍କୁ କଥା ଟାକୁ ରଖୁଛି ଏ ଆପଣ କୋର୍ସ ଫି ଟା କେତ କହିଲେି କୋର୍ସ ଫି ଟା କେତେ କିଛି ପଡିବ?
ଆମ କୋର୍ସ ବି ଆଜ୍ଞା ଷ୍ଟାର୍ଟ ପାର୍ଟିଂ ହେଉଛି ଆପଣଙ୍କର ଫୁଲ୍ କୋର୍ସ ଛଅ ମାସର ଆପଣ ବତିଶ ହଜାର ଟଙ୍କା
ଆଜ୍ଞା ସାର୍
ବତିଶ ହଜାର ଟଙ୍କା ଚାରିଶହ ଅଶୀ।
ଆଚ୍ଛା ଏଟା କେତେ ବର୍ଷ କୋର୍ସ ରହିବ?
ଆପଣଙ୍କ ରେଟା ହେଲା ତିନି ବର୍ଷ ଛଅ ମାସ ଆପଣ କରୋର୍ସ ଆମର ତିନି ବର୍ଷ ଆପଣଙ୍କ କଲେଜରେ ପଢ଼ିବେ ୟୁନିଭର୍ସିଟିରେ ଆଉ ଛଅ ମାସ ଆପଣଙ୍କ କମ୍ପାନୀରେ ଯାଇକି ଆପଣ ଟ୍ରେନିଂ ନେବେ ସେଇଟା ଆପଣଙ୍କୁ ପଇସା ଦିଆଯିବ କମ୍ପାନୀ ତରଫରୁ
ଆଚ୍ଛା ଆପଣଙ୍କର କମ୍ପାନୀ ସାଙ୍ଗରେ ଯେ ସାର୍ ଲିଙ୍କ ଅଛି। ଏ ଆଇରେ ଏରେ ମତେ କେଉଁ ଟାଇପରେ ଜୋବ ସାର ମିଳିବ?
ଆପଣ ସଫ୍ଟୱୋର୍ ଡେଭଲପମେଣ୍ଟ ଯାଇପାରିବେ ଆଇଟି ସେକ୍ଟରରେ ଯାଇପାରିବେ। ଏବଂ ବେନି ବିଭିନ୍ନ ପ୍ରକାର ସ କମ୍ପ୍ୟୁଟର ସାଇନ୍ସ ଡାଟା ଆନାଲେଟିକ ର ଆପଣ କମ୍ପାନୀର ଯାଇ ପାରିବେ ଆଜ୍ଞା।
ଆଚ୍ଛା ମୁଁ ଯେ ଏତେ ବଡ ବଡକା କମ୍ପାନୀରୁ ସାର୍ ଜିମି ମୁଁ ତ କିଛି ଜାଣି ନାହିଁ ବେଶୀ କିଛି ମୁଁ ସେଠି ସାର୍ ଯାଇକି କୋଉ କାମ ସାର୍ କରିମି କହିପାରିବେ?
ଦେଖନ୍ତୁ ଆପଣଙ୍କୁ ଆମେ ସବୁ ଶିଖେଇ ଦେବୁ ଆପ୍ ମ୍ୟାନେଜମେଣ୍ଟ ଭିତର ପାଇଥଗର ଯେମିତି ଆପଣ କୋଡ ଆସେ ବା ଭାଇରସ ବିଷ୍ର ବା ଆଲା ଆଲଫାଟିକ୍ ଇଏ ସି ସବୁ ଆପଣଙ୍କୁ ଶିଖେଇ ଦିଆଯିବ। ଆପଣ ମାର୍କେଟ ରେ ସବୁ ଯେମିତି ଜାଣନ୍ତୁ ଆଇ ଏ ଆଇ ବିଷୟରେ ଆପଣଙ୍କୁ ସୁ ଶିଖେଇ ଦିଆଯଛି। ଯିବ ଆପଣ ସେଇ ହିସାବର ସେଇଠି ଯାଇକି ସଫ୍ଟୱେୟାର ଡେଭଲପମେଣ୍ଟର ଆପଣ କାମ କରିପାରିବେ କମ୍ପାନୀରୁ ଯାଇକି ଆପଣ ତାଙ୍କର ସବୁ ବକ୍ସ ଗୁଡ଼ାକ ଯାହାବ ବି ସବୁ ତାଙ୍କ ଭାଇରସ୍ ଗୁଡ଼ାକ ସେଇଟା ଆପଣ ଠିକ୍ କରିବେ। ବା କିଛି ଅଲଗା ତାଙ୍କର ଏପ ର ତା ସୁଦୃଢ କରିପାରିବେ ବା ତାଙ୍କୁ ଅପଡେଟ କରି ପାରିବେ ସେମିତି ଆପଣ କାମ ଶିଖିନେ ନା ସେମାନେ ଆପଣଙ୍କୁ ଭଲ ପ୍ୟାକେଜ୍ ଆପଣଙ୍କୁ ଦେବେ।
ଠିକ ଅଛି ସାର୍ ମୁଁ ଆପଣଙ୍କ କଥା ବୁଝିପାରୁଛି ଯେ ସାର୍ ଏକା ବଳେ ସାର୍ ଏତେ ଆମାଉଣ୍ଟ ଟା ବି ସାର୍ ମୁଁ ଦେଇ ପାରିବି ନାହିଁ ସାର୍ ଏତେ ଆମାଉଣ୍ଟ ସାର୍ ମୋ ଘର ସାର୍ ଗୋଟେ ଛୋଟିଆ ଚାଷୀ ଘରେ ସାର୍ ମୁଁ ଏତେ ଟଙ୍କା ସାର୍ ଏକା ଦେଇକି ଏ ଭର୍ତ୍ତି ହେଇପାରିବିନି ସାର୍ ଆଉ ସ୍କଲାରସିପ ସାର୍ କହୁଥିଲେ ଯେ ସ୍କଲାରସିପ କେତେ ଟଙ୍କା ମିଳିବ ମତେ ଗୋଟେ ବର୍ଷର
ଠିକ ଅଛି ଆଜ୍ଞ ଆପଣ ଯଦି କହୁଛନ୍ତି ଆପଣେ ଗରିବ ଘର ଲୋକ ମୁଁ ବୁଝିପାରୁଛି ଆଜ୍ଞା କିନ୍ତୁ ଆମର ଏଠି ସ୍କଲାରସିପ୍ ଅଛି ଆଜ୍ଞା ଆପଣ ସ୍କଲାରସିପ୍ ଆପ୍ଲାଏ କରିଲେନେ ଆପଣଙ୍କୁ ମିନି ନିହାତି ଆପଣଙ୍କୁ ଅଠର ରୁ ଉଣେଇଶି ହଜାର ଟଙ୍କା ଆପଣଙ୍କୁ ସ୍କଲାରସିପ ଦେଇଦବ ଆଜ୍ଞା ବର୍ଷକୁ ବର୍ଷ
ସାର୍ କହୁଛନ୍ତି ଯେ ମୁଁ ବୁଝିପାରୁଛି ସାର୍ ଦେଖନ୍ତୁ ସ୍କଲାରସିପ ମିଳିବ। ଗୋଟେ ବର୍ଷ ପରେ ଆଜି କାଲି ତ ଦେଖିଥିବେ ସରକାର ଫଣ୍ଡରେ ପଇସା ନାହିଁ ସ୍କଲାରସିପ ମିଳିବାରେ ବହୁତ ବିଳମ୍ବ ହଉଛି ବିଳମ୍ବ ହବା ଯୋଗୁ ଆପଣ ଯେ କର୍ସ ଫି ଟା ନେବେ। ସେଇଟା ତ ଆପଣ ଗୋଟେ ବର୍ଷ ହେଇଗଲେ ନେବେ ଆଉ ହଷ୍ଟେଲ ଖର୍ଚ୍ଚ ବି ଅଛି ମୋ ବାପା ତ କରର ତ ଏତେ ଟଙ୍କା ନାହିଁ ଯେ ସେ ଏତେ ଦାମିକା କୋସ କର କରିପାରିବେ ତଥାପି ମୁଁ ତାଙ୍କ ସାଙ୍ଗରେ ସାର୍ ଥରେ କଥାବାର୍ତ୍ତା କରିଥିଲି ଯେ ମୁଁ ନିହାତି କର୍ସଟା କରିମି ଆଉ ମତେ ଟଙ୍କା କିଛି ଦଉନି ତାପରେ ବାବା କହିଥିଲେ ତୁ ତ ଜାଣୁ ଚାଷରେ କେତେ ଲସ୍ ହେଇଛି। ରାମରେ ଏବେ ଏଡେ କଣ ହେଇଥିଲା ନଦୀ ମାଡି ଯିବାରୁ। ଆମର ଏ ବାଡେ ଫସଲ ସବୁ ଖରାପ ହେଇଯାଇଜି ତେବେ ଫସଲ ଖରାପ ହେଇଯିବା ଯୋଗୁରୁ। ବାପାଙ୍କ ଉପରେ ବ୍ୟାଙ୍କ ରୁ ଲୋନ ଆସିଯାଇଚି। ସେଥିପାଇଁ ବାବା ମତେ ପଢେଇବା ପାଇଁ ସକ୍ଷମ ହଉନାହାନ୍ତି। ଏ ବିଷୟରେ ସାର୍ ଆପଣଙ୍କୁ ମୁଁ କହୁଥିନି।
ଆଛା ଠିକ୍ ଅଛି ଆପଣ ଯଦି କହୁଛନ୍ତି ଆପଣଙ୍କର ଯଦି ଅସୁବିଧା ଅଛି କିନ୍ତୁ ମୁଁ ଆପଣ ଗୋଟେ ସହ ଯୋଗ ଗୋଟେ କଥା କହିବାକୁ ଚାହେଁ। ଆମର ଏଠି ଆଜ୍ଞା କାନାଡ଼ା ବ୍ୟାଙ୍କର ଗୋଟେ ଏଜୁକେସନ୍ ଲୋନ୍ ଅଛି ଆଜ୍ଞା ଆପଣଙ୍କୁ ମାସକୁ ମାସ କିନ୍ତୁ ଆପଣ ଚା ଚାକିରି ପାଇ ସାରିଲା ପରେ ଆପଣଙ୍କୁ ସେଟା ଆଠ ପସେଣ୍ଟ ଇଣ୍ଟରେଷ୍ଟ ଥିବ ଗୋଟେ ଆପଣ ସେଟା ବି ଜାଣିଥେ ଚାହାନ୍ତି କି ମୁଁ ଆପଣଙ୍କୁ କହିପାରିବି ଆଜ୍ଞା।
ନିହାତି ସାର୍ ନିହାତି ସାର୍।
ହ ଦେଖନ୍ତୁ ଆପଣଙ୍କ କାନାଡ଼ା ବ୍ୟାଙ୍କର ଏବେ ଗୋଟେ ନ୍ୟୁ ଏଜୁକେସନ୍ ଲୋନ୍ ଆସିଛି ଆପଣଙ୍କ ଷ୍ଟୁଡେଣ୍ଟ ହେକା ପାଇଁ। ଯିଏ ବି ବାହାରେ ପଢିଦେ ଯାଉଛନ୍ତି ସେଟା ମାନେ କାନାଡା ବ୍ୟାଙ୍କ ରୁ ଆସିକି। ସେମାନେ ଯୋଗାଯୋଗ କରିନେ ମାନ୍ତ୍ର ତାଙ୍କର କେତେ ପଇସା କୋର୍ସ ରେ ଖର୍ଚ୍ଚ ହବ ସେମାନେ ତାକୁ ଯୋଗାଯୋଗ କରିକି ଦେଇ ପାରିବେ ଆଜ୍ଞା। କିନ୍ତୁ କାନାଡ଼ା ବ୍ୟାଙ୍କର ଆପଣଙ୍କର ସେଟା କୋର୍ସ ସରି ସାରିଲା ପରେ। ସେମାନେ କିଛି ଇଣ୍ଟରେଷ୍ଟଟା ନେବେ ସେଟା ହଉଛି ଆଠ ପରସେଣ୍ଟ ଟଙ୍କା ଆପଣ ଯେତେ ପଇସା କଲେଜରୁ କୁ ଦେଇଥିବେ ସେମାନଙ୍କୁ ସେଟା ଆଠ ପରସେଣ୍ଟ ଯୋଗାଯୋଗ ହିସାବରେ ମାସକୁ ମାସ ଆପଣଙ୍କୁ ଚାକିରି ପାଇସାରିଲା ପରେ ଆ ଆପଣ ଦେବେ ଆଜ୍ଞା କିନ୍ତୁ ଆପଣ ଯଦି। ଚାହାନ୍ତି ମୁଁ ତାଙ୍କର କଣ୍ଟାକ୍ଟ ନମ୍ବର ଆପଣଙ୍କୁ ପଠେଇଦେବୀ ଆପଣ କଥା କହିକି ଆସନ୍ତୁ। ଆଉ ଆପଣଙ୍କୁ ସେଟା ବହୁତ ସହଯୋଗରେ ଆପଣଙ୍କୁ ମିଳିଯିବ ସେଟା ଆଜ୍ଞା।
ନିହାତି ଭାବରେ ସାର୍ ଆପଣ ଯଦି କହୁଛନ୍ତି ସାର୍ ମୁଁ ଆଠ ପରସେଣ୍ଟ ସାରେ ଇ ସାର୍ ବେଶୀ ହେଇଯାଉଛି ଯେହେତୁ ଆମ ଉପରେ ସାର୍ ଲୋନ୍ ଅଛି ସାର୍ ଟିକିଏ ଆପଣ ସାର୍। ଚାହିଁଲେ ଟିକିଏ କମ କରା କରିପାରିବେ ସାର୍ ଆଠ ପରସେଣ୍ଟ। ଇଣ୍ଟ୍ରେଷ୍ଟ ସାର୍ ବେଶୀ ହେଇଯାଉ ଟିକେ ସାର୍ ଦେଖି ଦୁଖାକି ସାର୍ ଟିକିଏ କମ କରନ୍ତୁ ଏତେ ସାର୍
ଦେ ଦେଖନ୍ତୁ ଆଜ୍ଞା ଦେଖନ୍ତୁ ମୁଁ ଆପଣଙ୍କୁ ପୁରା ସ ସରଳ ଭାଷାରେ କହିଦେଲି ଯେ ଏତେ କମ ପଇସାର ହବ। ମୁଁ ତଥାପି ଆପଣ ଯଦି କହୁଛନ୍ତି ଯେ ଆଉ ଟିକିଏ କମ୍ କରିତେ ମୁଁ ନିହାତି ଭାବରେ ତାଙ୍କ ସାଙ୍ଗରେ କଥା ହେବି କାହିଁ ନା ସେ ମୋର ଗୋଟେ ସାଙ୍ଗ ବନ୍ଧୁ ଗୋଟେ ହେବେ। ତ ମୁଁ ନିହାତି ଭାବରେ ତାଙ୍କୁ ଛଅ ପରସେଣ୍ଟ କରିଦେଇ ପାରିବି ଆଜ୍ଞା ଆଉ ବେଶୀ ତଳକୁ କରେଇ ପାରିବିନି ଆଜ୍ଞା। ଯେହେତୁ ଆପଣ ଜଣେ ଷ୍ଟୁଡେଣ୍ଟ ଆଜ୍ଞା ମୁଁ କହିଦେଇ ପାରିବି ତାଙ୍କୁ ଛଅ ପରସେଣ୍ଟ କରିତେ ଆଜ୍ଞା ଆ ଆପଣ ଚେତ୍ ପାଇଁ ଯଦି ରାଜି ହୁଅନ୍ତେ କୁହନ୍ତୁ।
କହୁଛନ୍ତି ସାର୍ ଛଅ ନୁହେଁ ସାର୍ ଚାର୍ ଆଡେ କରୁନ୍ ସାର୍। ଆଉ ମୁଁ ତ ସାର୍ ଏତେ ଟଙ୍କା ସାର୍ ଦେଖନୁ ଆପଣ ତ ଜାଣିଥିବେ ଜଣେ ଚାଷୀ ଘର କେ କେତେ ସଂଘର୍ଷ ପରେ ତାଙ୍କୁ ପିଲା ପଢାନ୍ତି ଆଉ ଏତେ ଟଙ୍କା ତ ସା ହେଇପାରିବ ନାହିଁ ଆଉ କିନ୍ତୁ ସାର୍ ମୋର ବହୁତ ମନ ଥିଲା ସାର୍ କଷ୍ଟ କରିବା ପାଇଁ। ଦେଖନ୍ତୁ ସାର୍ ଟିକେ କିଛି ହେଇପାରିବ କି ସାର୍ ଙ୍କୁ ପଚାରୁନ୍ ସେ ଗରିବ ଘର ଛୁଆ କିନ୍ତୁ ତାଙ୍କର ପାଠ ପଢିବାର ବହୁତ ଇଚ୍ଛା ଅଛି ସାର୍ ମୁଁ ଚାକିରି କରିନି ନ୍ ସାର୍। ନିହାତି ଭାବରେ ମୁଁ କହୁଚି ଆପଣଙ୍କୁ ସବୁ ପଇସା ଦେଇଦେମି ଆଉ ତା ଭିତରେ ସାର୍ ଆପଣଙ୍କ ଚାରି ପସ ଇନ୍ଟ୍ରେଷ୍ଟ ଲଗେଇକି ପଇସା ଆଉ ମୁଁ ଚା ଜବ୍ କଲା ପରେ ସାର୍ ତାଙ୍କୁ ଆଉ। ଗୋଟେ ପରସେଣ୍ଟ ପାଞ୍ଚ ପରସେଣ୍ଟ ଇଣ୍ଟରେଷ୍ଟ୍ ସାର୍ ଦେମି ମୁଁ ଆପଣ କହୁ ସିନା ଛଅ ପରସେଣ୍ଟ। ସାର୍ ମୁଁ ଏତେ ଦବା ପାଇଁ ସାର୍ ସକ୍ଷମ ହଉନି। ଚାର୍ ପର୍ସେଣ୍ଟ ର ବାପା ଇଣ୍ଟେରେଷ୍ଟ ଦେବେ। ଆଉ ଗୋଟେ ପରର୍ସେଣ୍ଟ ଦେ ଇଣ୍ଟରେଷ୍ଟ ରହିଯିବ ସେଟା ସାର୍ ମୁଁ ଯୋବ୍ ପରେ ତାଙ୍କୁ ନିହାତି ସାର୍। ତାଙ୍କ ଏକାଉଣ୍ଟକୁ ମୁଁ ଟ୍ରାନ୍ସଫର୍ କରିଦେବି।
ଆପଣ କହିବାର ଠିକ୍ ଅଛି ଯେ କିନ୍ତୁ ସିଏ ଆଜ୍ଞା। ଅ ସିଏ ବି ତ ଗୋଟେ ସଂସ୍ଥା ସିଏ ତ ଆପଣଙ୍କୁ ମାନେ ଠିକ୍ ସମୟରେ ଆଜ୍ଞା ଲୋନ ଦେଲେି ସିଏ ବି ତ ନିଜର ଗୋଟେ ତାଙ୍କ ମାର୍ଜଜିିନ ରହିବ ଆଜ୍ଞା ସେଥିପାଇଁ ସେ ଛଅ ପରସେଣ୍ଟ ହି କରିପାରିବ ଆଜ୍ଞା ମୁଁ ଆଉ ବେଶୀ ତଳକୁ ନେଇ ପାରିବେନି ଆଜ୍ଞା ଆପଣ ମୋ କଥା ବୁଝିବାକୁ ଚେଷ୍ଟା କରନ୍ତୁ ଆପଣ ଚାକିରି କରିସାରିଲ ପରେ। ଆପଣଙ୍କ ତିରିଶ ବତିଶ ହଜାର ଟଙ୍କା ଦରମା ପାଇ ସାରିଲା ପରେ ଆପଣଙ୍କୁ ସେ ଲୁନ୍ ଆପଣ ଆଠ ପରସେଣ୍ଟ ହେଇଥାନ୍ ଯ ଯେଟା ମୁଁ ସେଟାଛଅ ପରସେଣ୍ଟ କରିଦେଇ ପାରିବି ଆ ଆ ତଳକୁ ହେଇପାରିବନି ଆଜ୍ଞା। କଥା ବୁଝିବାକୁ ଚେଷ୍ଟା କରନ୍ତୁ ଆଜ୍ଞା।
ସାର୍ କଥା ବୁଝିଛି ସାର୍ ମୁଁ କଣ? ଦୁଃଖରେ ସାର ରହି ରହି ମୋ ମାନ ଶକ୍ତିଶାର ହାରିଲାନି ଆଉ ମୁଁ ଏତେ ତା ବାପା ଯେତେବେଳେ ପରିବା ଚାଷରେ ଲୋସ୍ କଲେ ସାର୍ ବୁଝିପାରିବେନି ସାର୍ ବାପା ଏତେ ମନଦୁଃଖରେ ଥିଲେ। ପୁରା ଭାଙ୍ଗି ପଡିଥିଲା କାରଣ ଆମର ଦଶ ଏକର ସା ଚାଷ ହେଇଥିଲା ଦଶ ଏକ ଜାଗରେ ଆମେ ସାର୍ ବାଦାମ ଚାଷ କରୁଥିଲେ ଯେହେତୁ ବର୍ଷା ଜମା ହେଲାନି। ବାଦାମ ଗା ମାଟି ଭିତରେ ସବୁ ପଚିଗଲା। ତା ଦ୍ଵାରା ବାପା ଏତେ ଟଙ୍କାର ଲୋନ ଆମର ବ୍ୟାଙ୍କର ସାର୍ ଅଛି ପଚିଶି ଲକ୍ଷ ଟଙ୍କା ଲୋନ ଅଛି। ବାପା ଗୋଟେ ଟ୍ରାକ୍ଟର ବି କିଣିଥିଲେ ସେଇ ପଇସା ରୁ ସବୁ ସାର କରାହେଇଥିଲା। ଏତେ ଟଙ୍କା ଲୋନ୍ ଅଛି ସାର୍ ଆପଣ ନିଜେ ଭାବୁନି ଏତେ ଟଙ୍କା ଲୋନ ନେଇକି କଥା ବି ସ ରିକ୍ସ ନେଇକି ଏଜୁକେସନ ଲୋନ୍ କରୁଛି କାହିଁକି? ଯେ ମୁଁ ବାପାଙ୍କର ଲୋନ କିଛି କମ କରିଦେଇ ପାରିବି ଆଉ ଆପଣ ଯଦି ସାର୍ ଏତେ ଟଙ୍କା କହିବେ? ଏବେ ତ ମୁଁ ଆଉ ଦେଇକି ସାର୍ ପଢିପାରିବା ମୋ ପାଇଁ ଅସମ୍ଭବ ହେଇଯିବ।
ନିଶ୍ଚିତ ଆଜ୍ଞା ନିଶ୍ଚିତ ମୁଁ ଆପଣଙ୍କ କଥା ପୁରା ବୁଝିପାରିଲି। ଠି୍କ ଅଛି ଆପଣ ଆସନ୍ତୁ ଟିକେ ଯୋଗାଯୋଗ କରନ୍ତୁ ମୋ ସାଙ୍ଗରେ ମୁଁ ଯଦି ଆପଣଙ୍କ ସ୍କଲାରସିପ୍ ବିଷୟରେ ତାଙ୍କୁ ବୁଝେଇବି ବୁଝେଇବି ଠିକ୍ ଅଛି ଆପଣ ସହ ମୁ ସ ତଥା କରିଦେଇ ପାରିବି କିନ୍ତୁ ତ ଆପଣଙ୍କୁ ସେଟା ତାଙ୍କୁ ଗୋଟେ ବଣ୍ଡ ଦେଇତେ ପଡିବ ଆଜ୍ଞା। ଆପ ସେଥିପାଇଁ ରାଜି କି କିବା ଆପଣଙ୍କ କିଛି ଜାଗା ଜମିରେ ତାଙ୍କୁ ଗୋଟେ ଏଠି ଏଠି ଦେଖିକି ଦେଇ ପଡିବ ଆଜ୍ଞା ଆପଣ ସେଥିପାଇଁ ରାଜି କି
ନିହାତି ସାର୍ ନିହାତି ମୁଁ ସାର୍ ସବୁ ଲେଖି ଦେମି ସେଇ ପାଖ
ଠିକ୍ ଅଛି ଆପଣ ଠିକ୍ ଅଛି ଆପଣ କେବେ ଆସିପାରିବେ ମୋତେ ଟିକେ କୁହନ୍ତୁ ଆଜ୍ଞା।
ଆର ସପ୍ତାହକୁ ସାର ମୁଁ ଆର ସପ୍ତାହ ସୋମବାରକୁ
ଆର ସପ୍ତାହ ଆଜ୍ଞା କେତେ ତାରିଖ
ଆର ସପ୍ତାହ ଆପଣ ଦଶ ତାରିଖ।
ଠିକ୍ ଅଛି ଆଜ୍ଞା ଆପଣ ଆସନ୍ତୁ ଧନ୍ୟବାଦ ରଖୁଛି ଆଜ୍ଞା।